ହ୍ୟାଲୋ।
ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ନମସ୍କାର କଣ କରୁଚନ୍ତି ଦିଦି?
ଖାଇ ଆଇ ଏମତି ଅଛି ଆଉ ରୋଷେଇ ବାସ ସରିଲାଣି ଅଛି ଆଉ।
କଣ ରୋଷେଇ କଲେ?
ଆଜି ହେଇଥିଲା ଚିକେନ ଟିକେ ଆଉ ମାଛ ଟିକେ ହେଇଥିଲା ଆଉ।
ଆଉ ହଉ କୋଉ ମାଛ ରହି ମାଛ?
ହଁ ରୋହି ମାଛ ଆଉ ଦେଶୀ ଚିକେନ୍ ଟିକେ ହେଇଥିଲା।
କାଇଁ ଆପଣ କିଛି ସମୁଦ୍ର ମାଛ ଆଣୁନାହାନ୍ତି କି ଆଉ?
ନାଇଁ ଆମର ସମୁଦ୍ର ମାଛ ଖାଉନୁ। ଆମେ ଫୁଲବାଣୀରେ ରହୁଚୁ ତ ଏପଟେ ଟାଉନ୍ ରେ ସମୁଦ୍ର ମାଛ ମିଳୁନି ଆଉ।
କାହିଁକି ଆପଣ କଣ ଗାଁରେ ରହୁନାହାନ୍ତି ଗାଁରେ ରହୁଥୁଲେ ପରା।
ନାଇଁ ଗାଁରେ ନାଇଁ ଆମେ ଫୁଲବାଣୀରେ ରହୁଚୁ ଫୁଲବାଣୀରେ ଆମର ବେପାର କରୁଚୁ ତ।
ଓ ଫୁଲବାଣୀରେ ଆପଣ ମାଛ ଗୋଦାମ କରୁଛନ୍ତି ନାଁ କଣ?
ହଁ ମୋ ହଜବେଣ୍ଡ୍ ମାଛ ବିକୁଚନ୍ତି।
ହ ହୋ ସେଇଥିପାଇଁ ସବୁବେଳେ ମାଛ ଖାଉଛନ୍ତି ଆଉ।
ହଁ ଆମର ସବୁବେଳେ ମାଛ। ଆମର ସପ୍ତାହକୁ ଚାରି ଦିନ ଆମିଷ ତା ତିନି ଦିନ ସାଧା।
ଓହୋ କୋଉ କୋଉ ବାର ଖାଉଚନ୍ତି ଆମିଷ?
ମୋର ମଙ୍ଗଳବାର ବୁଧବାର ଶୁକ୍ରବାର ରବାର।
ସେ ତ ଚାରି ଦିନ ହେଇଗଲା।
ହଁ ଚାରି ଦିନ ତ କହିଲି ତିନି ଦିନ ସାଧା କହିଲି। ତିନି ଦିନ ସାଧା କହିଲି ସୋମବାର ଗୁରୁବାର ଶନିବାର।
ଓହୋ ହୋ ଆଉ ଝିଅ ଭଲ ଅଛି?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆପଣ ହଁ ମୁଁ ବି ଭଲ ଅଛି।
ଆଉ ଆପଣଙ୍କ ଘରେ ବାପା ମା ସମସ୍ତେ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ଭାଇନା କୁଆଡ଼େ ଗଲେ?
ଭାଇନା କଲେସନ୍ ଯାଇଚନ୍ତି।
ଅହ ସିଏ ଆସିଲା ଅଳୁ ରାତି ଦଶଟା ଯାଉଥୁବ ନାଇଁ କି?
ହଁ ହଁ ରାତି ଦଶଟା ଏକା।
ମୁଁ ଲି କେଇ ଝିଅକୁ ଟିକେ ଦେଲେ କଥା ହେବା।
ଝିଅ ଝିଅ ନେଲୁ। ନେଲୁ ଦିଦି କହୁନୁ। ହାଲୋ।
ହଁ ଝିଅ ଭଲ ଅଛୁ?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆଉ ତୋର ପଢ଼ାପଢ଼ି କେଁ ଚାଲିଚି?
ହୁଁ ଭଲ ଚାଲଚି।
ଅଁ ହଁ ହଁ କେତେ କ୍ଲାସ୍ ହେଲା ତୋର ଏବେ?
ଏଇ କ୍ଲାସ୍।
ଅ ହ ହ ହ ଖାଇଲୁଣି?
ହଁ ହଁ।
କଉ ସ୍କୁଲ୍ ରେ ପଢ଼ୁଚୁ ଆଉ? ହୁଁ ମୁଁ ବି ଖାଇଲିଣି କୋଉ ସ୍କୁଲ୍ ରେ ପଢ଼ୁଚୁ? ସରକାରୀ ବାଳିକା ସ୍କୁଲ୍ ଗାର୍ଲସ ହାଇ ସ୍କୁଲ୍? ହଁ ହଁ ହଁ। କଣ ଖାଇଲୁ?
ଭାତ ଆଉ ମଟନ୍।
କଣ ଫୁସ୍ ଫୁସ୍ ହଉଚୁ ଫୁସ୍ ଫୁସ୍ ହେନା କଣ ହଉଚୁ କହୁନୁ ମତେ।
ନାଇଁ କିଛି ନାଇଁ।
ମଟନ୍ ଖାଇଲୁ? ଆଉ ବାବା ଭଲ ଅଛନ୍ତି?
ହୁଁ
ବାବା କୁଆଡେ ଗଲେ ମା କହୁଥିଲେ କଲେକସନ ଯାଇଛନ୍ତି?
ହଁ ଯାଇଛନ୍ତି।
ଓଁ ହଁ ଆଜି ଜଗ ଦିବସ ଏତେବେଳେ ଯାଇଥିଲୁ?
ହୁଁ
କଣ କଣ ଯୋଗ ଶିଖା ହେଲ?
ଜଗତ ଶିଖା ହେଲା ମନେ ନାହିଁ।
ମନେ ନାଇଁ କୋଉଠି କଲ?
ଆମେ ହୁଁ
ଓହୋ ସବୁ ପିଲା ସବୁ ସ୍କୁଲର ପିଲା ଗୋଟେ ଜାଗାରେ ମିଶିକି କରିଥିବ ନାଇଁ?
ହଁ
ହଁ ହଁ ଆମର ଏଠି ବି ଯୋଗ ଦିବସ ପାଳନ କରାଗଲା।
ହୁଁ
କଣ ଖାଇବା ପାଇଁ ଦେଲେ?
ବିସ୍କୁଟ୍ କେକ୍ ଆଉ ମାଣ୍ଡିଆ ଜୁସ୍।
ମାଣ୍ଡିଆ ଜୁସ୍ ଦେଲେ ମାଣ୍ଡିଆ ଜୁସ୍ କଣ ଜାଣିଛ ନା ନାଇଁ?
ହଁ ସେ ଦେହ ପାଇଁ ଭଲ।
କଣ ହବ ଦେହ ପାଇଁ?
ଦେହ ଥଣ୍ଡା ରହିବ।
ଓହୋ ଦେହ ଥଣ୍ଡା ରହିବ ନାଇ?
ହୁଁ
ଆଜି ଟିଉସନ୍ ଛୁଟି ଥିଲା ନା ଯାଇଥିଲ?
ନାଇଁ ଯାଇଥିଲୁ।
କଣ ପଢ଼ା ହେଲା ଟିଉସନ୍ ରେ?
ଉ ମେଥ ପଢ଼ା ହେଲା।
ହୁଁ ହୁଁ ହୁଁ ହୁଁ ଆଉ ତୁମ ସାହିତ୍ୟ ବିଜ୍ଞାନ କିଛି ପଢ଼ାଉନି?
ନାଇଁ ଆଜି ପଢା ହେଇନଥିଲା ପିଲା ଆସିନାହାନ୍ତି କହି ବର୍ଷା ହଉଥିଲା ତ।
ଓହୋ ବର୍ଷା ହେଉଷ ତମ ପଟେ ନାଇଁ କି?
ହୁଁ
ଆମ୍ପଟେ ହେଉନି ବର୍ଷା ମରୁଡ଼ି ଚାଲିଛି।
ହଁ
ହଁ ତମପଟେ ବର୍ଷା ଟିକେ ପଠେଇ ଦିଅ ତ ଏପଟେ।
ହଁ
କଣ ହେଲା ହସୁଚ?
ନାଇଁ କିଛି
କୁହ ଟିକେ ମୁଁ ହେଲେ ହସିବି?
ନାଇଁ କିଛି ନାଇଁ।
ଓହୋ ହଁ କେତେବେଳେ ଶୋଇବ?
ଉଁ ଦଶଟା
ହୁଁ ହୁଁ ହୁଁ ଖିଆପିଆ ସବୁ ସରିଲାଣି ତାହେଲେ ନାଇଁ?
ହଁ
ଆଉ ମମି କଣ କରୁଛନ୍ତି?
ଏଇଠି ଅଛନ୍ତି ନିଅ ମମି ହ୍ୟାଲୋ
ହଁ ଦିଦି କୁଆଡେ ଯାଇନାହାନ୍ତି ବଜାର ଆଡ଼େ ବୁଲିବା ପାଇଁ?
ନାଇଁ ଯାଇନୁ ବର୍ଷା ହଉଛି ତ।
ହଁ ଆମ ଆଡ଼େ ବହୁତ ଗରମ ହେଉଛି ଦିଦି ବର୍ଷା ଫର୍ଷା କିଛି ନାହିଁ।
ମୋର ସବୁବେଳେ ବର୍ଷା। ଖରା ହେଇଯାଉଛି ସକାଳୁ ସନ୍ଧ୍ୟା ହେଲେ ବର୍ଷା ହେଇଯାଉଛି।
ଓହୋ
ଝିଅ ସାଙ୍ଗରେ କଥା ହେଲେ? ହଁ କଥା ଏଇ କରଣ ଏବେ ବେଶୀ ଦାଉନି ଏପଡେ ଆଉ ଗୋଟେ ଫେସ ଟେ ଆମ ମା ଘର ପଟେ ଫେସ୍ ବେଶୀ ଯାଉଛି ଆମ ପଟେ ଏତେ ଯାଉନି ଆଉ।
ହଁ ହଁ ହଁାଇ ଆମର ତ ଏପଟେ ଗାଁରେ ଜାଣିଛନ୍ତି ଆଉ।
ତମେ କଣ ଖାଇଲ?
ମୁଁ ଆମର ବି ଟିକିଏ ମାଛ ଆଣିଥିଲି ଆଉ ଘରେ ମାଛ ଟିକେ ଖାଇଲୁ।
ତମ ପଟେ ସମୁଦ୍ର ମାଛ ମିଳୁଉଥିବ ଆଉ।
ହଁ ଆମପଟେ ସମୁଦ୍ର ମାଛ ଚିଲିକା ମାଛ ସବୁ ମିଳୁଛି।
ଅହ ଭଲ ଆଉ ଆମର ତ ସବୁ ଆଉ ମାନେ ସେ ଆଇସ ମାଛ ସବୁବେଳେ ଖାଉଛୁ ଆଉ।
ହଁ ହଁ
ତିନି ଚାରି ଦିନ ମାଛ ଆଇ ଆଇସ ପଡି ପଡି ଖାଉଥିବେ ଆଣୁଛନ୍ତି ବେବହାର କରୁଛନ୍ତି ସେ ାର କାିକ ପଳଆାଉଛନ୍ତି ଖାଉୁ ସେଇଟା ଆଉ କଣ କରିବା।
ହଁ ବେପାରରୁ ତ ଗୋଟେ ମାଛ ରଖିଦେଲେ ହେଇଯାଉଥିବ ଆଉ ତମ ତରକାରୀ କି ଆଉ ନାଇଁ କି?
ହଁ ହେଇଯାଉଛି।
ହଁ ଆଉ କିଣିବାକୁ ପଡ଼ୁନଥିବ ଆଉ?
ନାହିଁ କିଣୁନୁ ଖାଲି ଚିକେନ ମଟନ ଟିକେ ଦିପରିଆ କିଣା ଖାଉଛି ଆଉ।
ହଁ ହଁ ହଁ ଆଉ କାଲି କୁଆଡ଼େ ଯାଉଛନ୍ତି ବୁଲାବୁଲି କରିବା ପାଇଁ ଛୁଟି ଅଛି।
କାଲି କି ଛୁଟିବାଁ ସୋମବାର। ଆମର
ହଁ ନାଇଁ ଭାଇନାଙ୍କର ଛୁଟି ଆଉ ଭାଇନାଙ୍କର ଘରେ ରହୁଛନ୍ତି ଯେ ସେଇପାଇ କହୁଥିଲି ଆଉ।
ନାଇଁ ଭାଇନା କୁଆଡେ ନଉଛନ୍ତି ତାଙ୍କ ସେ ରହିଲେ ବି ଆଉ ସାଙ୍ଗେ ହୋଟେଲ ଫୋଟେଲ ମାଛ ଦଉଛନ୍ତି। ଆଉ ସେ ଦିନ ଟା ପଳଉଛି ତାଙ୍କର ତାପରେ ଖାଇ ପିଇକି ଶୋଇ ପଡଉଛନ୍ତି। ଆଉ କୁଆଡେ ବୁଲାବୁଲି
ଓଁ ହଁ
ଆମର ବର୍ଷ ଥରେ କାର୍ତ୍ତିକ ମାସଟା ଏକା ମୁଁ ଆସେ ଛୁଟି ହେଲେ ଗାଁକୁ ଯାଉଛୁ ସେପଟେ ବିଶାଖାପାଟଣା ଯାଉଛୁ ବୁଲାୁଲି କରିକି ଆସୁ ଆଉ।
ହଁ, ହଁ ସେମାନଙ୍କର ବି ତ ଟାଇମ୍ ନଥିବ ନାଇଁ କି।
ନାଇ, ସେମାନଙ୍କର କୋଉଠି ଟାଇମ ହବ, ସବୁ ସକାଳୁ ଚାରିଟା ରାତିରୁ ଗଲେ ଦିନ ତିନିଟାାରେ ଆସୁଛନ୍ତି ଖାଇକି ଶୋଇଛନ୍ତି। ଆଉ ସୋମବାର ଗୁରୁବାର ଶନିବାର ଦିନରେ ରେଷ୍ଟ ନେଲେ, ହୋଟେଲ ଫୋଟେଲ ମାଛ ଦିଆ ଦୁଇ କରୁଛନ୍ତି। ତାପରେ ବି ଖାଇକି ଶୋଉଛନ୍ତି ନହେଲେ ଖେଳିବାକୁ ଟିକେ ଯାଉଛନ୍ତି, ଏମିତି ଆଉ। ଆମେ ତ ଦିନ ରାତି ଚଵିଶ ଘଣ୍ଟା ଘରେ ରହିକି ରୋଷେଇ ବାସ କରିକି ଆମ ପିଲାମାନଙ୍କର କାମ ବୁଝିକି ଆମର ଦିନ ପଳୁଛି ଆଉ।
ହଁ -ସେଇଟା ପାଇଁ କହୁଥିଲି ଆଉ କୁଆଡ଼େ ବୁଲାବୁଲି କରି ଯାଉଛ ନା ନାଇଁ ଆଉ?
ନାଇ କୁଆଡେ ଯାଉନ।
ହଁ, ହଁ, ହଁ ଆଉ ଗାଁଆଡ଼େ କେବେ ଆସନ୍ତୁ, ବୁଲିକି ଯିବେ।
ହଁ, ହଁ, ଆସିବୁ ଛୁଟି ହେଲେ ଭାଇ ନାଙ୍କର ଆସିବୁ ଆଉ।
ଛୁଟି ହେଲେ ଟିକେ ଆସନ୍ତୁ ବୁଲାବୁଲି କରିକି ଯିବେ ଆଉ ଝିଅ ସାଙ୍ଗରେ।
ହଁ
ହଁ, ଝିଅ ମୁଁ କହିଲି ଛୁଟି ହେଲେ ଟିକେ ଆସନ୍ତୁ ବୁଲାବୁଲି କରିକି ଯିବେ ଝିଅ ସାଙ୍ଗରେ।
ହଁ, ହଁ ଆସୁ ଆସୁ।
ହଁ, ଆଉ ବର୍ଷା ଦିନ ଭଲ ପାଗ ବି ଅଛି।
କଣ?
ଏବେ ବର୍ଷା ଦିନ ଖରାଵି କମିଗଲାଣି ଭଲ ପାଗ ଅଛି।
ହଁ, ହଁ ଆସିବ ଆଉ ଛୁଟି ମିଳିଲେ ଭାଇନାଙ୍କୁ କହିବି ଆଉ।
ହଁ ଆସ, ଆସିଲେ ଆମ ଘର ଆଡ଼େ ଆସିବେ ବୁଲିକି ଯିବ ଆଉ।
ହଁ, ହଁ ତମ ଗାଁରେ ସମୁଦ୍ର ଅଛି ପରା?
ହଁ ଆମ ଗାଁରେ ସମୁଦ୍ର ଆମ ଗାଁ ପାଖ ଗାଁର ସମୁଦ୍ର।
ହଁ ହଁ ହୋଉ, ଆସିଲେ ସମୁଦ୍ରକୁ ନେବେ ଵୁଲେଇ ଆଉ।
ହଁ ବୁଲେଇ ନେବି, ଆସିଲେ ସିନା ତମେ ତମେ ତ ଆସୁନ ଆଉ ଡାକିଲେ କେତେବେଳେ।
ଆସିବୁ, ଆସିବୁ।
ହୁଁ ଏଥର ଆସିବ ହେଲା ଭାଇନାଙ୍କୁ କହିକି। ହଁ, ଏଥର ଯେମିତି ହେଲେ ଭାଇନାଙ୍କୁ କହିକି ଆସିବ ହେଲା।
ହଁ, ହଁ, ହଁ।
ହଁ, ଆଉ କେତେବେଳେ ଆସିବେ, କେତେବେଳେ ଆସିବେ?
କିଏ
ଭାଇନା କେତେବେଳେ ଆସିବେ ପଚାରୁଛି।
କାଇନା ଆସିଲା କୁ ଦଶଟା ସାଢେ ଦଶଟା ହେଇଯାଉଛି।
ହଁ, ହଁ ଆପଣ ଖାଇ ପିଇକି ମା ଝିଅ ଘରେ ଥାଉଛନ୍ତି ଆଉ।
ହଁ, ଆମେ ମା ଝିଅ ଖାଇ ସାରିଲୁଣି। ତାଙ୍କ ପାଇଁ ବାଢି ଦବୁ ଗରମ କରିକି ଆଉ ମନେ ଧ କରିଦେଇଥିବୁ ତାଙ୍କ ଆସିଲେ ଖାଇବା ଆଉ।
ହଁ ଖିଆପିଆ ସାରି ଶୋଇଲା ବେଳକୁ ରାତି ଏଗାର ବାଜି ଯାଉଛି ତାହେଲେ?
ହଁ ଏଗାରଟା ହେଇଯାଉଛି ଏଗାରଟା ସାଢେ ହେଇଯାଉଛି।
ଓହୋ ହ ହୋ ହଁ ସେ ରାତି ଆସୁଛନ୍ତି ଆଉ ତାଙ୍କ ପାଇଁ ବାଢି ଦେଇକି ଅଲଗା ଖାଇବା ଖାଇ ଦେଉଛନ୍ତି ଆପଣ ଆଉ ନେଇକି?
ସବୁବେଳେ କିଏ ଜଗିବ ଦଶ ଏଗାରଟା ରାତି।
କଣ କହିଲେ?
ସବୁବେଳେ କିଏ ଜଗିବ ଦଶଟା ଏଗାରଟା ଯାଏ ଆମେ ଭୋକ ହେଲେ ଆମେ ମାଝିଅ ଖାଇଦଉଛୁ।
ହଁ, ହଉ ଦିଦି ରଖିଲି ତାହେଲେ ହଉ ନମସ୍କାର।